ହାଲୋ।
ହେଲୋ।
ଶୁଭରାତ୍ରି।
ଶୁଭରାତ୍ରି।
କେମିତି ଅଛନ୍ତି?
ଭଲ।
କଣ କରନ୍ତି?
ଏବେ ବର୍ତ୍ତମାନ ଖାଇକି ଉଠି ବସିଛୁ ଆଉ।
ଗରମ୍ ହୋଉଚି?
ଅ ଗରମ୍।
ସେପଟେ କେମତି କଣ ବହୁତ୍ ଗରମ୍ ହୋଉଚି ନା କମ୍ ଗରମ୍ ହୋଉଚି?
ଏଇଠି ସେମତିି ଏ ବହୁତ୍ ଗରମ୍ ନୁହଁ କି ବହୁତ ଥଣ୍ଡା ବି ନୁହଁ। ମିଡିଅମ ଗରମ ମିଡିଅମ ମଧ୍ୟମତ୍ ମଧ୍ୟ ମଧ୍ୟ ମତାର ମଧ୍ୟମତ୍ ଧରଣର ଗରମ୍।
ଆମର୍ ଆଡ଼େ ତ ପୁରା ଏ ସ ସକାଳୁ ସକାଳୁ ପୁରା ଖରା ଯେ ପୁରା ପ୍ରବଳ ଜୋର୍ ରେ ଖରା ହୋଉଚି।
ଦିନ୍ ତାପରେ ଚାରଟା ବେଳକୁ ଚାରଟା ବେଳ ହେଇଗଲା ବେଳକୁ ପୁରା ବର୍ଷା ପଳେଇ ଆସୁଚି।
କରିବୁ।
ତମ ଆଡ଼େ ବି ସେମତି ହୋଉଚି?
ଆମର ମଧ୍ୟ ସେମିତି ହୋଉଚି।
ଆମର ବି ସେମିତି। ଆଉ କଣ? ମାଛ ଫାଚ ଖାଇବାକୁ ଭଲ୍ ଲାଗେ?
କଣ?
ମାଛ ଖାଇଆକୁ ଭଲ ଲାଗେ।
ଆମିଷ ଆଉ ଖାଉନୁ ଆମେ।
ଆମିଷ ଖାଉନ ପୁରା ନିରାମିଷ ହେଇଯାଇଚ।
ସାଧା।
ପୁରା ସାଧା। କଣ୍ ସବୁ ଯାଣ କଣ୍ ସବୁ କଣ୍ ଟା କରିବାକୁ ଭଲ ଲାଗେ।
ଆମୁକୁ ଖେଳିବାକୁ ଭଲ ଲାଗେ ପଢ଼ିବାକୁ। ମାନେ ହୋଲି ବୁକ୍ ଯେତିକ ସବୁ ପଢ଼ି ଯେ ଯେତିକ ଧର୍ମ ଗ୍ରନ୍ଥ ବହି।
ହୁଁ ଧର୍ମ ଗ୍ରନ୍ଥ ବହି ପଢ଼ିବାକୁ ଭଲ ଲାଗେ।
ଧର୍ମଗ୍ରନ୍ଥ ବହି ପଢ଼ିବାକୁ ଭଲ ଲାଗେ।
କ୍ରିକେଟ୍ ଖେଳ ଦେଖ ତାହେଲେ।
ହଁ ବଲ୍ ବ୍ୟାଟ୍ ଖେଳ ଦେଖୁ।
ହଁ ବଲ ବ୍ୟାଟ ଖେଳରେ କେତେ ଜଣ ପ୍ଲେୟାର ଖେଳନ୍ତି। କେତେ ଜଣ ସଦ୍ୟସ୍ୟ ଥାଆନ୍ତି।
ଏ ବି ଏଗାର୍ ଯେ ଏଗାର ଜଣ ଖେଳନ୍ତି।
ଏଗାର୍ ଜଣ ଥାଆନ୍ତି। ହଁ। କଣ ସବୁ ତା ଦେହରୁ କଣ ଏବେ ଯୋଉ ସବୁ ଆଇ ପିଏଲ୍ ଥିଲା ଦେଖିଥିଲୁ କି ତୁ?
ହଁ ଆଇ ପିଏଲ୍ ଦେଖିଚୁ।
ଆଇ ପିଏଲ୍ ରେ କଣ କୋଉ ଟିମ୍ ଉ ଜିତିଲା।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିଲା।
ଆଉ କିଏ ସେକେଣ୍ଡ ଇଏ ପାଇଲା
ଗୁଜୁରାଟ ଜିତିଲା ସେକେଣ୍ଡରେ
ଗୁଜୁରାଟର କୋଚ୍ ନାଁ କଣ ଜାଣିଛନ୍ତି?
ଗୁଜୁରାଟର କୋଚ୍ ହଉଛି ଆଶିଷ ମେହେତା।
ଆଉ ଆର୍ ସି ବି ର।
ଆର୍ ଶି ବି ର କୋଚ୍ ହଉଛି ଯେ କୋଚ୍ ହଉଛି ଆଣଟ୍ରେ ଫ୍ଲାୱାର।
ଓହୋ। ଆଉ ଆଉ ହକି ଦେଖ ହକି।
ହକି ଦେଖୁନା
ହକି ଦେଖୁନା, ଓଡିଶାର ସବୁ ପ୍ରସିଦ୍ଧ ସ୍ଥାନ ଜାଣିଛ କଣ କଣ?
କଣ?
ଓଡିଶାର ଯୋଉ ସବୁ ପ୍ରସିଦ୍ଧ ସ୍ଥାନ ଜଣା ଅଛି? ଓଡ଼ିଶାରେ କଣ ମାନେ ସବୁ କୋଉଠୁ ଭଲ ଭଲ ଜାଗା ଜାଣିଛ।
ଓଡିଶାରେ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମ ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର
ଜିଓ ମନ୍
ରାଜାରାଣୀ ମନ୍ଦିର, ସୂର୍ଯ୍ୟ ମନ୍ଦିର ହଉଛି କୋଣାର୍କ ମନ୍ଦିର
ବୋ ଆଉ ତାକୁ ବି ଅର୍କ କ୍ଷେତ୍ର ବି କହନ୍ତି।
ହଁ ଅର୍କ କ୍ଷେତ୍ର।
ଆଉ ଆଉ ସୂର୍ଯ୍ୟ ମନ୍ଦିର ଯୋଉ ତାପରେ ପୁରୀ ଜଗନ୍ନାଥ ମନ୍ଦିରକୁୁ କଣ କହନ୍ତି?
ଶଙ୍ଖ କ୍ଷେତ୍ର।
ଶଙ୍ଖ କ୍ଷେତ୍ର ହଁ ଆଉ ଲିଙ୍ଗରାଜ ମନ୍ଦିର କୋଉଠି ଭୁବନେଶ୍ଵରରେ?
ହଁ।
ଆଉ ସବୁ ଭୁବନେଶ୍ଵରରେ କୋଉ କୋଉ ଜାଗା ଅଛି ଭଲ?
ରାଜାରଣୀ ମନ୍ଦିର, ଇସ୍କନ ମନ୍ଦିର ନନ୍ଦନକାନନ।
ନନ୍ଦନକାନନ ନନ୍ଦନକାନନ ରେ ତ ସବୁ ଟାଇପ୍ ର ସବୁ ପ୍ରକାରର ରହୁଛନ୍ତି ଜୀବଜନ୍ତୁ ନାହିଁ ଏବେ ବହୁତ କମିଗଲେଣି ନୁହଁ?
ହଁ।
ସେ ସବୁ ମରି ଯାଉଛନ୍ତି ଖାଇବା ପାଉନାହାନ୍ତି ଠିକ୍ ସେ ସେଥିପାଇଁ ସବୁ ପୁରା
ହଁ ପରା। ଏଇ ଯୋଉ ସବୁ କଣ କହିଲ ଅଧିକ ଯୋଉ ସବୁ କଳକାରଖାନା ହେଇଗଲା ସେଥିପାଇଁ ଗଛ ଫଛ ସବୁ କାଟିନେଲେ ଗଛ କାଟିଲା ଦ୍ଵାରା ଅଧିକ କଳକାରଖାନା ହେଲାରୁ ଏବେ ଅଧିକ ଗରମ ବି ବଢ଼ୁନି କି?
ହଁ।
ଗରମ ଅଧିକ ହଉଛି ବର୍ଷା ବି ଠିକ୍ ସେ ହଉନି। ଖରା ତାପମାତ୍ରାଟା ଅଧିକ ରହୁଛି ଦେଖିଲା ବେଳକୁ ବର୍ଷା
ଗଛ ନାହିଁ ବର୍ଷା କୋଉଠୁ ଆସିବ?
ହଁ ଗଛ ତ ନାହିଁ ତମେ ଜନ୍ମଦିନରେ ଗୋଟେ ଗୋଟେ ଗଛ ଲଗାଅ।
ଜନ୍ମଦିନରେ ଗଛ ଲଗେଇଲେ ଭଲ।
କାଲି ଗଲା ଆନ୍ତର୍ଜାତିକ ବୃକ୍ଷ ରୋପଣ ଦିବସ।
ବୃକ୍ଷରୋପଣ ହଁ କାଲି ଗଲା କାଲି କେତେ ତାରିଖ ଥିଲା? ସାତେ
ସାତେ କାଲିଥିଲା ସାତ
ତମ ଜନ୍ମଦିନ କେତେ ତାରିଖରେ?
କିଏ ଜାଣି?
ଜଣା ନାହିଁ ତୁ ଏଇ ଜୁନ୍ ଜୁନ ରେ ଜୁନ ରେ ଏବେ ଆଗକୁ ଆମର ରଥଯାତ୍ରା ଆସୁଛି ନାଇଁ
କଣ?
ରଥଯାତ୍ରା ଏବେ ଆଗକୁ ଆସୁନି?
ହଁ।
ରଥଯାତ୍ରାରେ ତିନି ଠାକୁର ସବୁ ରଥର ନାଁ ମନେଅଛି
ହୁଁ
ଦେବଦଳନା ତାଳଧ୍ୱଜ
ଜଗ ଜଗନ୍ନାଥଙ୍କ ରଥର ନାଁ ହଉଛି ନନ୍ଦିଘୋଷ।
ହଁ।
ବଳଦେବଜୀଉ ରଥଙ୍କ ନାଁ ହଉଛି ତାଳଧ୍ୱଜ ଶୁଭ ତ୍ରା ଙ୍କ ରଥଙ୍କ ନାଁ ହଉଛି ଦେବଦଳନ।
ଆଉ ଆମ କେନ୍ଦ୍ରାପଡାର ଏଇ ଇଚ୍ଛାପୁର ମନ୍ଦିର ଜାଣିଚ?
ବ୍ରହ୍ମ ତାଳଧ୍ୱଜ
ତାଙ୍କ ରଥ ହେଲା ବ୍ରହ୍ମ ତାଳଧ୍ୱଜ ସେଠି ବି ହୁଏ ରଥଯାତ୍ରା ନାଁଇ।
ହଁ।
ସେଠି ବି ବୋହୁତ ଭଲ ଆକାରରେ ହୁଏ ନାଇଁ ଆଗେ ବଡ ହେଲେ ବଳଦେବଜୀଉ ତାପରେ ଯାଇକି ପୁରି
ପୁରି ଜଗନ୍ନାଥ
ପୁରି ଜଗନ୍ନାଥ ଯାତ୍ରାରେ ବୋହୁତ ପ୍ରାୟ ଦେଶ ବିଦେଶରୁ ବି ବୋହୁତ ବୋହୁତ ଲୋକ ଆସନ୍ତି ନାଇଁ।
ହଁ।
ସବୁ ପୁରା ବୋହୁତ ଧାର୍ମିକ ନର୍ମାଲ ଲୋ କରୁଥିବା ହେତୁ ଆଉ ଶ୍ରୀକୃଷ୍ଣଙ୍କୁ ଭଲ ପାଅ?
ହଁ।
ଇସ୍କନ ଯାଇଚ?
କଣ?
ଶ୍ରୀକୃଷ୍ଣଙ୍କୁ ଭଲ ପାଅ?
ହଁ।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ଜାଣି ରାମ ରାମ ହରେ ହରେ ମାନେ କିଏ କହିଲ ଜାଣଚ? ହରେ ହେଲେ ରାଧାରାଣୀ। ହରେ ହେଲେ ରାଧାରଣୀ ସେଥିପାଇଁ ଆଗେ ହରେ ତାପରେ କୃଷ୍ଣ ଆଗେ ରା ସେଥିପାଇଁ ଆମେ କହନ୍ତି ନା ଆଗେ ହେଲା ଶିବ ପାର୍ବତୀ କି ରାଧା କୃଷ୍ଣ ଏମିତି ଆଗେ ନାରୀ ତାପରେ ନାରୀଙ୍କୁ ସମ୍ମାନ ଦେଇକି ଆଗ ନାରୀ ତାପରେ ପୁରୁଷ। ସବୁ କଣ ଭଲ ଲାଗେ? ଘରେ ସମସ୍ତଙ୍କୁ ଭଲ ପାଆ ନା? ସମସ୍ତ ଗୁରୁଜନ ସମ୍ମାନ ଦିଏ। ଆଉ କଣ? ସବୁ ଭଲ ଅଛି ତ?
ହଁ ଭଲ।
କଲେ ତମ କଲେଜରେ ସବୁ ମଜାଳିଆ ସାର୍ କିଏ ଅଛନ୍ତି କି କାହା ବିଷୟରେ କିଛି କହିପାରିବ? ଆମକୁ କୋଉ ସାର୍ ଅଧିକ ମାନେ ଭଲ ଲାଗନ୍ତି, ଯାହାଠୁ କିଛି ଶିଖ? କୋଉ ସାର୍ ତୁମକୁ ମାନେ ବୋହୁତ ଭଲ ଲାଗନ୍ତି, ତାଙ୍କଠୁ ବୋହୁତ କଥା ଶିଖିବାକୁ ପାଅ।
ମତେ ତ ଭଲାଗନ୍ତି ମୋ ସାର୍ ଯିଏ ମତେ ନେଇଥିଲେ ଘରୁ କଲେଜକୁ ସେଠି ଇଞ୍ଜିନିୟର ସେଠି ଇଞ୍ଜିନିୟରିଂ ପଢେଇବା ପାଇଁ ସିଏ ତାଙ୍କୁୁ ମୁଁ ବୋହୁତ ଭଲ ପାଏ।
ଆଚ୍ଛା ସେ ବୋହୁତ ବୋଧେ ପର‌ଉପକାରୀ।
ହଁ ସିଏ ମତେ ବୋହୁତ ଭ-ଭଲ ଲାଗନ୍ତି।
ଆଉ କିଛି ସାର୍ କିଏ ଅଛନ୍ତି କି ଯାହାକୁ ଦେଖି ତମେ କିଛି ଶିଖିଲ? କିଏ କିଛି ମାନେ ବୋହୁତ କରିଥାଏ।
ମେକାନିକାଲ୍ ମେ-ମେକାନିକାଲ୍ ଆମର ଯେତିକି ସବୁ ଅଛନ୍ତି। ସାର୍ ସବୁ ସାର୍ ସବୁ ଅଛନ୍ତି ସବୁ ପରଉପକାରୀ ସବୁ ଭଲ।
ସବୁ ଭଲ ଆଉ କିଏ ଏମିତି କିଛି ଅଛନ୍ତି କି? ଯାହାଙ୍କ ଟୁ ତମେ ମାନେ ଏଦି କିଚିଟା ଶିଖିଥିବ?
ତମକୁ ଖାଇବାରେ ସବୁ କଣ କଣ ଖାଇବାକୁ ଭଲ ଭଲ ଲାଗେ? ସବୁ ଜିନିଷ ଖାଅ?
ଖାଇବାରେ ଖାଇବବେରେ ବାରଣ ନହିଁ ମୋର ସବୁ କିଛି ଖାଇଦୀଏ।
ଅଧିକ ଓଡ଼ିଆ ଖାଇବା ଅଧିକ ଭଲ ଲାଗେ ଖାଇବା ପାଇଁ। ଭଲ ଲାଗେନି?
ଉଡିବା ଖା ଓଡିଆ ଖାଇବା ବହୁତ ଭଲ ଲାଗେନି ଖାଇବା ପାଇଁ?
କଣ?
ଓଡ଼ିଆ ଖାଇବା ସବୁଠୁ ଭଲ ଲାଗେନି ଖାଇବା ପାଇଁ?
ହଁ ହଁ।
ଯେତେ ବିଦୀ ବିଦେଶ ଦେଶ ବିଦେଶରୁ ଅଛନ୍ତି ଓଡିଆ ଖାଇବା ସବୁଠୁ ନିଆରା ମାନେ ଅଲଗା ଟାଇପ।
ହଁ।
ସବୁଠୁ ପଖାଳ ଟା ପୁରା ଅଧିକ ପୁରା ଅଧିକ ଭଲ ଖାଇବା। ସୀତା ସୀତାହରଣ ବିଷୟରେ ଜାଣିଚ ସୀତା ହରଣ?
କଣ?
ସୀତାହରଣ ବିଷୟରେ ଜାଣିଚ? ସୀତା
ହଁ ହଁ।
ସୀତା ଙ୍କୁ କିଏ ଚୋରି କରି ନେଇଯାଇଥିଲା? ସୀତା ସୀତାଙ୍କୁ କିଏ ଚୋରି କରି ନେଇଥିଲା?
ରାବଣ।
ରାବଣ, ରାବଣ କୋଉଥିରେ ନେଇଥିଲା ଜାଣିଚ? ପୁସ୍ତକ ବିମାନ ରେ। ଜାଣିନ?
ହଁ ହଁ ଲେଖୁଚି।